ହୁଁ।
ଏମିତି ଆଉ କି କିନ୍ତୁ ଉଁ ଉଁ ମାନେ ତମର ଭଲ ଟାଇମ ପାସ୍ ହେଇଯାଉଥିବ ନା। ଛୁଆ ଟା ଅଛି ଯେତେ ଯାହା ଟେନସନ ହେଲେ ବି ଛୁଆକୁ ଦେଖିକି ତାର ଏ କି କଥା ତାର ହାବ ଭାବ ତ ସେଥିରେ ପୁରା ଆ ପଳେଇ ଯାହାଵି କିଛି ଟେନସନ ଯାହାଵି କିଛି ସବୁ ଉପରେ ପଳେଇ ଗାୟଭ ହେଇଯାଉ
ନଅ ଦୁଷ ଟ ବହୁତ ହେଇଛି ଯେ ଖାଲି ଏଠି ଚଢ଼େ ସେଠୁ ଚଢେ ଏଠୁ ଡେ଼ଁ ସେଠୁ ଡେ଼ଁ।
ଆଉ ପୁଅ ପିଲା କଣ ଆଉ ଭାବୁ ଯେ ସେ ଖେଳନା ଧରିକି।
ଷ୍ଟ ହେଲାଣି ହେଲା।
ହଁ ସେ ହବ କାହା ଛୁଆବି ସେଟା ଜାଣିବାର
କିଏ କଣ ଶୁଣିଲୁ କିଛି ହେଇନଥାନ୍ତା ଯେହେତୁ ଆର ଭଣଜାଟା ରହୁନି, ସିଏ ତା କୁ ମୁନା ଇଏ କରୁଛି, ସିଏ ଚଢିଛି ବର୍ତମାନ ଫାଷ୍ଟ, ସିଏ ଆଠାରୁ ପାଞ୍ଚ ଛଅ ବର୍ଷ ବଡ଼। ସେ ଚଢ଼େ ଯିଏକି ଉପରୁ ଡେଇଁଲା ବେଳକୁ ଇଏ ତା ପଛରେ ଚ ଫଲୋ କରୁଚି ତାକୁ।
ଓହୋ, ହଁ ପୁଅ ପୁଅ ରହିଲେ ତ ସେଇ ଅସୁବିଧା ଆଉ।
ହୁଁ
କିନ୍ତୁ ସିଏ ବି ଯଦି କିଛିଟା ଯଦି ଦୁଷ୍ଟ ହବ ତାଠୁ ଦୁଷ୍ଟ ଶିଖିବ। ଆଉ ଯଦି ସିଏ ଭଲ ଥିବ
ହୁଁ ସିଏ ବି ତ ଖେଚେଡ଼, ସିଏ ଅଛି
ତାହେଲେ ଜମିଲା ଆଉ।
ହୁଁ, ଏ ତାଠାରୁ ଟିକେ ଟିକେ ସବୁ ଶିଖିକି ଚଲଉଛି ଆଉ, ମ ତାକୁ ଯେମିତି ଚିଲେଇବି ବଡ ପାଟିରେ ସେଟୁ ରହିଯିବ, ମୁଁ ଏମିତି ତଳ ମୁହଁ ମାଡିକି ଶୋଇପଡିବ, ଜାଣିପାରିବ କାମଟା କରୁଛି।
ଯେ କଣ ପାଇଁ ଚିଲେଇଲୁ ବୋଲି?
ହୁଁ, ହୁଁ, ହୁଁ,
ହୁଁ, ହୁଁ, ହୁଁ।
ଆମ୍ପାଖରେ ଖାଇବା ପିଇବାର ଅସୁବିଧା ନାହିଁ ଧୀରେ ଧୀରେ ସବୁ ଶିଖୁଛି। ମାନେ ଏଣେ କଥା ତ ସେ କହି ଟୋଟାଲି ହଁ ହଁ ତାକୁ ଯାହା ଦେଲେ ସେ ହାତରେ ଧରିକି ପାଟିରେ ପୁରେଇ ଦଉଛି।
ଓହୋ। ହାତ ଧରିକି ଛୁଆବି ତାଙ୍କଠୁ ଖାଇବା ତା ଦାନ୍ତ ତ ହେଲାଣି ଆଉ।
ଦାନ୍ତ ହେଲାଣି ଚରିଟା ଚରିଟା ଆଟ୍ଟା ହେଲାଣି ବା।
ହଁ ଫାଷ୍ଟ ତଳ ଉ, ଫାଷ୍ଟ କୋଉଟା ଉଠିଥିଲା ତଳ ନା ଉପର?
ତଳ, ତଳ।
ତଳ ହଁ ତଳଟା ଫାଷ୍ଟ ଉଠିଲେ ଭଲ। ତଳ ଦିଇଟା ଉଠିଥିବ, ତାପରେ ତଳ ଦିଇଟା। ତଳ ଦିଇଟା ଉଠିଥିବ ତାପରେ ଉପର ଦିଇଟା ଉଠିବ।
ହୁଁ
ହୁଁ ପୁଅର ଫାଷ୍ଟ ମାନେ କହିଲି ନା ତେର ମାସରେ ଉଠି ନଥିଲା। ତେରମାସ ପର୍ଯ୍ୟନ୍ତ, ତେରମାସରେ ମାନେ ସକାଳୁ ଉଠିଲା ଦିଇଟା। ତଳି ଦାନ୍ତ, ସେ, ଉ ଆଉ ମାନେ ବାର୍ଟା ବେଳକୁ ମୁଁ ଦେଖିଲା ବେଳକୁ ଉପରେ ଆଉ ଦିଇଟା ଦାନ୍ତ।
ହଁ ହଁ ତାଙ୍କର ସେମତି ହଉଛି। ମୁଁ ଗୋଟେ କାଲିି ମୁଁ ଅପରଦିନ ମାର୍କ କରିଥିଲି ତାର ଜଷ୍ଟ ଟିକେ ଦେଖାଯାଉଥିଲା ଦାନ୍ତଟା। ଆଉ ଆାଜି ଦେଖିଲା ବେଳକୁ ଗୋଟା ପୁରା ଉଠିଆଇଲାଣି।
ହଁ ସେ ଆଉ ତଳ ଉ ଅପେ କ୍ଷା ଉପର ଦାନ୍ତଉରା ଉରା ବହୁତ ବହୁତ ଭଲ ଥାଏ, ଜଲ୍ଦି ଜଲ୍ଦି ଗ୍ରୋଥ୍ ହେଇଯାଏ।
ହୁଁ, ହୁଁ।
ହଁ ଆଉ ପ୍ରେଗ୍ନେନ୍ସି ଟାଇମରେ କୋଉଠି ଥିଲ? ପ୍ରେଗନେନ୍ସି ଟାଇମରେ କୋଉଠି ଥିଲେ?
ଏଇଠି ଶ ଶାଶୁ ଘରେ ଥିଲି। ମୋର ଟିକେ କପ୍ଲିକେସନ ଥିଲା ତ ମୁଁ ଯାଇ ମାନେ ମୁଁ ଗଲିନି ଆଉ ସେଥିପାଇଁ ଏଇଠି ମୋର ରେଗୁଲାର ଚେକ‌ଅପ୍ ହୋଉଥିଲା।
କୋଉଠି ଚେକଅପ୍ ହୋଉଥିଲା କୋଉଠି କରୁଥିଲ?
ଏଇ ଶହୀଦ ନଗରରେ ଗୋଟେ ଡକ୍ଟର ହସ୍ପିଟାଲ।
କଣ ନା?
ଏଇ ଯୋଉ ଅଙ୍କୁରାମ।
ଅଙ୍କୁରା?
ହୁଁ।
ହଁ ହଁ ହଁ ହଁ ହଁ ମୁଁ ଜାଣିଚି।
ସେଇଠିକି ହୁଁ ଏଟା ଏବେ ନୂଆ ନୂଆ ନୂଆ ନୂଆ ଖୋଲୁଚି।
କଣ ନୂଆ
ନୂଆ ମାନେ ହେଇଗଲାଣି କି ବର୍ଷେ ଦେଢ ବର୍ଷ ପାଖାପାଖି ଆଉ।
ହୁଁ ହଁ। ହଁ ସେଇ ଯୋଉ ହସ ଉଁ ଏ ଡକ୍ଟର କିଏ ଥିଲେ କହିଲୁ? ଏବେ ସେଇଠି ବି ଦେଖୋଉଚୁ ପୁଅକୁ।
ନା ନାଇଁ ଏବେ ତାର ଆପୁଲୁରେ ଗୋ ବଦଳେଇ ଦେଲି ଆପୁଲୁରେ ଦେଖୁଥିଲି ତାକୁ।
ଓହୋ।
ତ କଣ ଗୋଟେ ସ୍ୱପ୍ନା କଣ ଗୋଟେ ଥିଲା।
ଉଁ ହୁଁ ନାଁଇ ସେଠି ମୁଁ ଇଏ ଯାଇଥିଲୁ। ଏ ଯୋଉ ଦାନ୍ତ ନ ଉଠ୍ ଦାନ୍ତ ଉଠି ନଥିଲା। ସେଥିପାଇଁ ଥରେ ଯାଇଥିଲା। ହଁ ସେ ମତେ ବହେ କଥା ଶୁଣେଇଲା ଏପର୍ଯ୍ୟନ୍ତ ଦା ନ୍ତ ଉଠିନି କଣ ପାଇଁ ତମେ ମାନେ ଏତେ ଲେଟ୍ କରିଚ। ଆଉ ଯଦି ନେ ମୋ ଆଉ ଗୋଟେ ଉଇକ୍ ଭିତରେ ଯଦି ଦାନ୍ତ ନଉଠିଲା ତାହେଲେ ଏଇ ଟେଷ୍ଟ ହବ ଏଇଟା ରିସର୍ଚ ପାଇଁ ଯିବ। ଏ ସେ ତାପରେ ସେଇଠୁ ଉଁ ଆମେ ଯୋଉ ବାହାରେ ଯୋଉ ଡକ୍ଟରଙ୍କୁ ଦେଖେଇ ଥିଲୁ ଆ ମାନେ ଓଡିଶା ବାହାରେ। ସେ ସେଇଠୁ କହିଲେ ଯେ ସେ କ-କହିଥିଲେ ନା ଦି ବର୍ଷ ଭିତରେ ଯଦି ଛୁଆର ଉଁ ଉଁ ଏ ଦାନ୍ତ ନ‌ଉଠେ କିନ୍ତୁ ସେମିତି କିଛି ଅସୁବିଧା ନାହିଁ। ମୁଁ ଗୋଟେ ସିଏ ଗୋଟେ କୋହୁଛନ୍ତି ଇଏ ଗୋଟେ କୋହୁଛନ୍ତି। କଣ ଏମତି? ଏଇଠୁ ଏମିତି କହିଲା ପରେ ଆସିଲୁ ତାପରେ ତ ତାର ପାଞ୍ଚ୍ ଦିନ ପରେ ପାଞ୍ଚ ଦିନରେ ତିନି ଦିନ ପରେ ଦାନ୍ତକୁ ବାହାରିଲା ଆଉ।
ହୁଁ ହୁଁ ନା ନା ଜଣ ଜଣଙ୍କର ଟିକେ ଲେଟ୍ ହୁଏ ଆଉ ଜଣ ଜଣଙ୍କ ପାଖେରେ ଜଲଦି ଉଠିବେ ହୁଁ।
ସେ ଆଣ୍ଟି ଗୋଟେ ଥିଲେ ସେ କହିଲେ କହିଲେ ଗୋଟେ ବର୍ଷ ପରେ ଟିକେ ଟେନସନ୍ ହୋଉନୁ। ମୁଁ କହିଲି ସବୁ ପିଲାଙ୍କ ଦାନ୍ତ ଗୋଟେ ଏଜ୍ ହିସାବରେ ଦାନ୍ତ ଉଠେ ଉଠୁନି। ସେ ଆଣ୍ଟି କହିଲେ କହିଲେ ଆଉ ନାଇ ବର୍ଷେ - ପରେ ଉଠୁ ଭଲ। ବର୍ଷେ ପୂର୍ବରୁ ନ ଉଠିଲେ ମୁଁ କହିଲି କଣ ପାଇଁ। ନା ଦା ଉଁ ଏଟା ହୋଉଚି ଶୁଭ। ମୁଁ କହିଲି ହଁ ଯାହାର ଉଠିବନି ସେଟା ହୋଉଚି ଶୁଭ। ଦାନ୍ତରେ କଣ ସବୁ ଥାଏ । ମାନେ ଲେଟରେ ଲେଟରେ ଉଠିଲେ ଲେଟ୍ ଏ ପଡିବ ଲେଟରେ ପଡେ କଣ ସେ ଦାନ୍ତ ଏମିତି ବି ଯଦି ସେ ଉ ବୈଦ୍ୟଭ୍ୟାସ କଲା। ଛୁଆ ତମ ଲେ ଦିଟା ଦାନ୍ତ ଉଠୁଛି କି ମୁଁ ଇଏରେ ଉଠୁଛି ସେଟ ସେଇଟା ହଉଛି ହଁ ସେତ ହୁଁ ଆର ଉଠିଲା ସେଇ ତେର ମାସ ତେର ଦିନରେ ଉଠିଗଲା।
ହୁଁ।
ର ମୋର ମନ ଅଛି।
ହୁଁ କାଲି ତ ସଣ୍ଡେ ଛୁଟି ଥିବ।
ହୁଁ ହୁଁ କାଲି ଛୁଟି ହେଲେ ଭାରି ଅସୁବିଧା।
ହୁଁ।
ହୁଁ
କାଲି ଗନେ ରୋଷେଇ ବୋଷେଇ ହବ ଖାଇବ ଆଉ।
ରୋଷେଇ କଲି ହଁ ପୁର ଦିନ ଯାକ ନା ନା ହଁ ଘରେ। ହଁ ଦିନ ଯାଙ୍କ ପୁରା କାମ। ନା କାମରୁ ଫୁରୁସତ୍ ନାହିଁ ଲାଗିଥିବ ଗୋଟେ ପରେ ଗୋଟେ। ଇଏ କର ତାପରେ ସିଏ କର ସରିଥିବ ହେଲା। କି ମାନେ ଲଞ୍ଚ ରେ ଏ ସବୁ କାମ ଫାମ ସଲାସିକି ତିନିଟା। ତିନିଟାରୁ କମ ନୁହଁ।
ମାନେ ମୁଁ ଉଠିବି ସକାଳ ସାଢ଼େ ସାତଟାରୁ ମୋର ମାନେ ମଝିରେ ପାଞ୍ଚ ଦଶ ମିନିଟ୍ ବସିକ କେବଳ ଖାଇଦେବୀ। ବ୍ରେକ୍ଫାଷ୍ଟ ଯଉଟା ସେଇଟା ତାପରେ ପୁଣି ଲଞ୍ଚ ଖାଇଲାବେଳକୁ ତାପରେ ଟିକେ ପନ୍ଦର ମିନିଟ୍ ପାଖାପାଖି ତାପରେ ସେଷ ସିଧା ମତେ କାମ ସରିବ ଆଇଦର୍ ସାଢେ ଦିଟା ହେଲେ ସାଢେ ତିନିଟା ଏମିତି। ଛଟା ପାଖାପାଖି ହେଇଯିବ ତାପରେ ସେ ମେଡ ଆସୁଛି କାମ କରିବାକୁ। ସିଏ ଆସିବ ସାଢ଼େ ତିନିଟା କି ଚାରିଟାରେ ତାକୁ ଡୋର
ସେ କଣ ମାନେ କିଏ ଉ ବାସନ ମାଜିବା ପାଇଁ ଘର ଓଲେଇବା ପାଇଁ ଆସୁଛନ୍ତି ଜଣେ ମାନେ ସକାଳୁ ନା
ସକାଳୁ ଥରେ ଆସି ବେ। ସକାଳୁ ଥରେ ଆସିକି କରିକି ଯାଏ ମାନେ ଝାଡୁ ଆଉ ବାସନ ମାଜି ଆଉ ପୁଣି ଆସି ଚାରିଟା ବେଳକୁ ଥରେ
ହୁଁ।
ତାକୁ ସେଇଠୁ ଡୋର ଖୋଲିବି ସିଏ ଆସିବ କାମ ସବୁ କରିକି ସିଏ ଯାଉ ଯାଉ ସେଇ ଚାରିଟା ସାଡେ ଚାରିଟା ହେଇଯିବ। ତାପରେ ସାଢେ ଚାରିଟାାରୁୁ ମୋର ପୁଅ ଯଦି ଶୋଇଥିବ ଦିଟା ରୁ ତାହେଲେ ସିଏ ଉଠିବ ସାଢେ ଚାରିଟା ବେଳୁ। ତାପରେ ଶୋଇ ଉଠିଲେ ଉପରକୁ କିଛି କରେଇଦୋଉନି ଯାଉ ପାଞ୍ଚଟା ପାଖାପାଖି ପୁଣି ପାଣି ଆସିବ ତମ ମଟର ସୁଇଚ ଅନ କରିବି।
ଓ ଏଇଠି ସପ୍ଲାାଇ ପାଣି।
ହଁର।
ଆଉ ତମ ଘରେ ଯଉ ଆଉ ସବୁ ଜନ୍ତୁ ମାନେ ରହୁଛନ୍ତି।
ହୁଁ।
ସେମାନେ ଏଇ ପାଣି ସୁଇଚ ଟାଇପି ର ପାଇଁ କଷ୍ଟ ଲାଗୁଚି।
ହୁଁ।
ବାପା।
ଯିଏ ବି ରହୁଛନ୍ତି ତାଙ୍କର ଚାକିରି କରିୁଛନ୍ତି ଜେଝା ବାଟରେ ପେଝା ପଳେଇବେ। ହୁଁ।
ହୁଁ।
ହଁ। ସି ଯେ ଯୋଉମାନୋନ ବି ରହୁଛନ୍ତି ସେ ଜବ କରୁଛନ୍ତି ନା ସେ ତାଙ୍କର ପଳେଇବେ ସବୁ। ଆଉ ଆମେ ଘରେ ଗଟେ ରହିଲୁ କେବଳ ଶାଶୁ ବୋହୂ ଆଉ ସେ ଯୋଉ ଭଣଜ ଯିଏ ସିଏ। ଆଉ ଗୋଟେ ଦିଅର ଯିଏ ସେି ରୁହନ୍ତି ସେ ଦିଅର ଯିଏ ଚାକିରି କରୁନାହାନ୍ତି ପାଠ ପଢ଼ୁଛନ୍ତି। ହଁ ସେଷ ସମସ୍ତେ ତାଙ୍କର ତାଙ୍କ ପାଟରେ ଯିବେ ମୋର ଏ ସବୁ କାମ ଆଉ ମୁର ମଟର ସ ଜ କରିବି। ତାପରେ ସାଢେ ଚାରିଟା ପାଞ୍ଚଟାରେ ମଟର ସ କରିବି ସାଢେ ପାଞ୍ଚଟାରେ ସନ୍ଧ୍ୟା ଦେବି। ତାପରେ ପୁଣି ଛଅଟା ବେଳକୁ ଚା ସୁଜି ଫୁଜି ହବ ଛୁଆଙ୍କର ତା ସେ ଭଣଜାର ମୋ ପୁଅର।। ତାକୁ ସବୁ କରି ତାପରେ ଟିକେ ବସିବି। ଛଅଟା କି ଟ ଛଅଟ ର ସାଢେ ସାତଟା ଯାଏ ଟିକେ ସିରିଏଲ ଦେଖନୁ ତାପରେ ପୁଣି ଉଠିବି। ହଁ। ସେଇ ସାର୍ଥକରେ ଗୋଟେ ଦଉନି କଣ ମଧୁଝର ଆଉ ଗୋଟେ କଣ ଦଉଛି। ଇଏ ମ ରାଜ ଜଟକ ସେଆକୁ ଦେଖି। ସିଏ ମୋ ଶାଶୁ ଯିଏ ଦେଖନ୍ତି ନା। ସେଁ ମୋ ଶାଶୁ ଯିଏ ଦେଖନ୍ତି ମ ତାଙ୍କର ପାଖରେ ଚା ପିଇ ବସିକି ଦେଖିଦିଏ ନହେଲେ ମୋର ସେ ସିରିଏଲ ଫିରିଏଲ ମୋର ଟାଇମ ନହିଁବ ତାପରେ ରେ ମୋ ଛୁଆକୁ ଦେଇେଇଥିବି ବିସ୍କିଟ ନହେଲେ ମୁଢି ଫୁଢ ଟିକେ ଦେଇଥିବି ସେ ତାର ବସି ଚଗଉଥିବ।
ହୁଁ।
ସେ ବଣ ଚାାଷ ହୋଇଥାଏ ଉତ୍ପାଦ ହବାର ନାହିଁ ଆଡ ବସ ସେ ତର ତା କାମ କରୁଥା ମୁଁ ଟିକେ ସିରିଏଲ ଦେଖିଦେଇ, ତାପରେ ପୁଣି ରୁଟି ଭଜା ରା ରାତିରେ ସନ୍ଧ୍ୟାବେଳେ ଆଠଟା ବେଳକୁ ତାକୁ ସାଢେ ସାତଟା ବେୁ ଖୁଆଇବି ପୁଣି ଆଠ। ଟା ବେଳକୁ ରୁଟି ବଜା ପଣି ସେ ସବୁ ସରିଲା ବେଳକୁ ସାଢେ ଦଶଟା ପାଖ। ତାପରେ ଏଗାରଟା ବେଳକୁ ଖାଇବୁ ରାତି ଏଗାରଟାରେ ଆମେ ଖାାଉ। ସବୁଦିନ ହୁଁ। ରାତି ଏଗାରଟାରେରେ ଖାଇକି ତାପରେ ସରୁ ସରୁ ସବୁ ସାଢେ ଏଗାରଟା ହେଇଯିବ। ସେ ସାଢେ ଏଗାରଟା ବାରଟା ପାଖାପାଖି ହେଇଯିବ, ତାପରେ ଆସିବୁ ଶୋଇବା ପାଇଁ ଆଉ। ପୁରା ପ ଟାଇମ କହିଲେ ନାଇଁ?
ହୁଁ ହୁଁ ତ ଟାଇମ ନାଇଁ ତୁ।
ମାନେ ସକାଳୁ ବସି କହୁଛିିବା ମୋର। ସାଢେ ସାତଟାରୁ ମୁଁ ଯୋଉ ମାନେ ଉଠେ ବସେ ମୁଁ ଯାଇକି। କି ବେଡ ଉପରେ ଯାଇକି ସାଢେ ତିନିଟା ତିନିଟା ଏମିତି। ମୋର ସେଇଥିପାଇଁ ଟିକେ ଆଣ୍ଠୁ ଫେନ୍ ଫେନ୍ ବାହାରିଲାଣି।
ଆଠୁ ପେଣ୍ଟ ତୋର କ୍ୟାଲସିୟ ଶ ଥିବ ଏଇ ଯୋଉ ଆଉ ପ୍ରେଗନନ୍। ତା ପରେରେ ଯୋଉ ହିଁ ଆ ଏଇ ମାନେ ରେ୍ ଯୋଉ କାମ ସେ ସେଥିପାଇଁ ଆଠୁ ପ୍ରୋବ୍ଲେ ମୋର ବି ଅଛି। ମୁମେ ଏନ ହେଲାାରେ ଏଷ୍ଟୁ।
ହୁଁ ରଣଟା ପିନ୍ନଉଥିଲେ। ଏତେଟା ଅଣ୍ଟା ପେନ୍ ରହୁନି ଯାହା ହେଉ କିନ୍ତୁ ଓଟା ମାନ ସିଧା ତ ଶୋଇପାରେ ନା ପୁରା ସିଧା ଚୁଖେ ଆଠେଇକମି ଶୋଇପାରେ ନା ପେନ୍ ହବ।
ଓହୋ। ହ ମୁଁ ବି ସେମିତି ବେଶୀ ସେ ହୁଏନି ଆଠୁ ତ ମୋର ବି ହଉଛି।
ଆଣ୍ଠୁଟା ଡାହାଣ ପଟ ଆଣ୍ଠୁ ମୋର ବହୁତ ଜୋର ବିନ୍ଧୁଚି କଣ ମୁଁ ତାର ସଲିଉସନ ମୁଁ ଏଟା ନିିକ୍ୟାପ ଦେଇଛି ବାନ୍ଧିବା ପାଇଁ ମୁଁ ତୋର ବାନ୍ଧୁଛି ମଝିରେ କଣ ମେଡ଼ିସିନ ଖାଇଲି ଭଲ। ନିକ୍ୟାପ ତ ବାନ୍ଧିଦି ଯୋଉ ଟିକେ ରିଲାକ୍ସ ମିଳେ ମୋର ବାହାର କରିଦିଏ ଆଉ ସେ ମେଡ଼ିସିନ ଫେଡିସିନ ମୁଁ ଆଉ କିଛି ଖାଏନି।
ହୋ ହୋଉ ରଖୁଛି ହେଲା। ପରେ କରିବି ଆଁ